ହ୍ୟାଲୋ ଶୁଣା ହଉଛି ତ?
ହଁ ହଁ। ଏବେ ଦି ତିନି ଦିନ ବେଶୀ ନେଟୱାର୍କ ଜମା । ତାଲେଜୁଆଡେ ଗଲେ ସମସ୍ତେ ଖାଲି ଯୋଉ ଡ୍ରେସ କହୁଛନ୍ତି ବହୁତ ଡ୍ରେସ୍
ହଁ ହଁ ତମେ ଡ୍ରେସ କରିନ?
କଣ କହିଲ?
ତମେ କରିନ?
ହଁ ମୁଁ ଏଇ ମୁଁ ମୋର ବି ପାଞ୍ଚ ଛ ବଳ ଅଛି ଏବେ ଯୋଉ ଯିବା ପାଇଁ ଯୋଉ କିଣି ଦେଇେଇଛି
ହୁଁ ହୁଁ ହୁଁ ହୁଁ।
ମୋ ଶାଶୁ ଘରେ ତାଙ୍କର ରଜ ନାହିଁ।
ଆଚ୍ଛା କାହିଁକି?
ତାଙ୍କର ମାନେ ଏପଟେ ବ୍ରହ୍ମପୁର ସେଇଟା ତାଙ୍କର ରଜ ନାହିଁ ସେମିତି ମାନେ ମାନନ୍ତି ରାତିରେ ଖାଆନ୍ତିନି ପୂଜା କରନ୍ତିନି
ମୁଁ ରାତିରେ ଖାଇ ଦିଏ।
ରାତିରେ ହଁ ଟିଫିନ ଆମ ମୁଁ ଟିଫିନ୍ ଖାଇବ ନା କଣ ରାତିରେ ଖାଆନ୍ତିନି ଆମ ଘରେ କେ ମାନନ୍ତିନି ମୋ ଭଉଣୀ ମାନେ।
ଆରେ ଆଗରୁୁ ମାନୁଥିଲେ। ଏବେ ଆଉ ମନୁ ହେଁ
ଆମେ ଚାରି ଭଉଣୀ ଦାଦା ଝିଅ ଟା ମିଶିକି ନା ଆମେ ଥିଲାବେଳେ ସେ ମାନୁଥିଲେ ଏବେ ଆଉ ମାନୁନାହାନ୍ତି।
ଆମର ବି ଜଏଣ୍ଟ ଫ୍ୟାମିଲି ଆମେ ଟୋଟାଲି ଆମେ ଟୋଟାଲ ମିଶିକିନା ସାତ ତ ଭଉଣୀ ଗୋଟେ ଭାଇ।
ବାବା ଆଉ ମୋର ହେଲା ଚାରି ଭଉଣୀ ଛଅ ଭାଇ ଦଶ ଜଣ।
ଆଉ ପୁଣି ସେ ଯୋଉ ସା ଚାର୍ ଚାରିଜଣ ଭଉଣୀ ଗୋଟେ। ସିଏ ବାହା ହେଇକି ତାଙ୍କ ଛୁଆ ମୋ ଠୁ ବଡ ହେଲେଣି।
ଓ ବହୁତି ବଡ ବଡ। ଆମର ସବୁ ସେମ ଏଜ୍। ଭଉଣୀର ଏବେ ତିନି ବର୍ଷର ଛୁଆ ମୋର ଆମ ଦି ଜଣଙ୍କର ତ ଭାଇଛି ଆ ମୋର ଦର୍ଶକର ଛୁଆ ଆ ମୋର ଦାଦାଙ୍କର ସଭା ସାନ ପୁଅ ତାର କ୍ଲାସ ଥ୍ରୀ। ହୁଁ।
ଆଛାଛା।
ହୁଁ ଆମେ ବି ସେମିତି ହେଇ ଯିବୁନି କି ତାଙ୍କର ଛୁଆ ହେଲା ବେଳକୁ ଆମ ଛୁଆ ମାନେ ବଡ ବଡ ହେଇଯାଇଥିବେ।
ହୁଁ।
ଏଠି ଜୋରେ ବର୍ଷାଟା ଆସିଛି ଏକ ପବନରେ ଉଡେଇ ନେଇଯିବ ଏତେ ଜୋର ପବନ ହଉଛି।
ହୁଁ ନେ ବସ୍ ନେଟୱାର୍କ ନ ଯାଉ।
ହଁ ବା ହଁ ବେଶି ବିରକ୍ତ ଏବେ ଦିନେ ଦି ଦିନି ହେଲା ଉଁ ନେଟୱାର୍କ ପଳଉଥିବ ଖାଲି।
ହଁ ପା ମାନେ କଁ ପାଇଁ କାଲି ତ ଦେ ଏତେ ଜୋରରେ ବର୍ଷା ହେଇଥିଲା ମୋ ଲାଇନ କଟି ଯାଇଥିଲା। ମୋର ୱାଇଫାଇ ଚାଲିଲାନି ମୁଁ ମୁଁ ସାରି ଦେଇଥିଲି ମୋ ନେଟ ପୁଣି।
ହଇରାଣ ଲା ନେଟୱାର୍କ ପଳେଇଲେ ବେଶି ହଇରାଣି ଏ ବିରକ୍ତିଆ ଲାଗିବ। ଜମା ମୋର ମୋ ଖୋଲଚି ଦି ପଟ ଯାକ ବା।
ଆମ ଇନଭେଟରଟା ହେଲେ ମୋ ୱାଇଫାଇ ସହିତ କନେକ୍ଟେଡ ନାହିଁ ମୋର ଉପରେ ବ ୱାଇ ଫାଇ ଲାଗିଚି। ତଳେ ଇନଭେଟର ସବୁ ମାନେ ତଳ ଘର ତକ ଇନଭଟରରେ ଅଛି ଉପର ଘର ତକ ନାହିଁ।
ମୋର ବି ଦି ଦିନି ହେଲା ମାନେ ଜିଓର ନେଟ ସରିଥିଲା କିନ୍ତୁ ଏୟାରଟେଲର ଚାଲେ ତ ଏୟାରଟେଲ ବି ଚାଲୁ ନଥିଲା। କଣ ପାଇଁ କେଜାଣି? ଜମା ଚାଲୁନଥିଲା ସେଥିପାଇଁ କାଲି ମୋର ବି ମାନେ କଲ ଗୁରା କଟି ଯାଇଚି ବୋହୁତ କଲ କ ଏ ଯାଏ ଖାଲି
ଉଁ ତାହେଲେ କ କଟିଥିବ ପଇସା ବି ଏମ ଉଁ ମାନେ କାଉଣ୍ଟ୍ ହେଇ ନଥିବ।
ଅଳ୍ପ କଥା ହେଇଥିମୁ କଟି ଯାଇଥିବ ଇଆଡ଼ୁ କାଉ କଲ୍ ମାନେ କଲ୍ ଟାସ୍କରେ ନାଁ ଗୋଟେ ଗୋଟେ ଜଏଣ୍ଟ୍ ହେଇଯାଉଥିବ।
କେହି ଆଉ କଲ ରିସିଭ୍ କରିବାକୁ ମନାକରୁ ତୁମେ କହୁଚ ଯେ ଆମର ନାହିଁ। ସରିଗଲା। ସମସ୍ତଙ୍କର ସରିଗଲା କଣ ପାଇଁ?
ଖରେ ନମ୍ବର୍ ଅଛି ଯେ ଦେଖିଆ କହିବୁ ମୁଁ ଦେଇଦେବି, କଥା ହେବେ ହେମାନେ ବି ଭଲ, ମାନେ ଭଲସେ ବି ମିଶୁଚନ୍ତି ଭଲସେ କଥା ହେବେ।
ଉଁ, ହୁଁ ଦବ ନହେଲେ।
ହଉ ହଁ ଦି ତିନି ଜଣଙ୍କର ଅଛି ଦେବି ତାଙ୍କର।
ତାଙ୍କର ଥାଉ ବାସ୍ କଥା ହବା ପାଇଁ।
ଥରେ ହେଇଗଲା, ଆଉ ଦି ଦି ତିନ ଥର କଲ୍ କରିପାରିବ ବୋଧେ।
ହଁ ମୁଁ ଦିଥର କରିଦେବି ଆଉ ଥରେ ଥାଉ ତୋମେ ନନେ ସେ ଦେଖିଦବ ତ କେତେ ଥର କରିହବ।
ପାଞ୍ଚ ଥର ମିନିମମ୍, ପାଞ୍ଚ ଥର ପୁରା ଆଉ ଯଦି ଦି ତିନି ଦିନ ପରେ ଚାହିଁଲେ ଗୋଟେ ଥର ହେଇପାରିବ ହେଲା।
ଓ ପାଞ୍ଚ ଥର ମାନେ ତମେ ଜଣଙ୍କ ସହିତ ଏବେ କଥା ହେଲ
ଆଉ ତମେ ଏବେ କରିଚ ନା ଆଉ ଆଜି କରିବନି କାଲି କରିବ।
ତା ହେଇଗଲା ବୋଧେ। ହୁଁ। ହଁ। ମୋ ସହିତ ତିନି ଥର ତାଙ୍କ ସହିତ ଥରେ ବୋଧ
ଏକ କଣ କହିଲ?
ମୋ ସହିତ ହଁ ତ କାଲି କରିବା, ଆଜି କରିବାନି ଆଉ।
ହୁଁ ଏ ଏକାଥରେ ହେଇଗଲେ କାଳେ ହବ ନା ସେଥିପାଇଁ।
ହୁଁ। ଆଉ ରାତିରେ କଣ ଖାଇବାକୁ କରିବ?
ଏଟା ଏରେ ଯୋଉ ପରଟା କି ରୁଟି କଣ ହବ।
ଅଁ, ହଁ। ଆଚ୍ଛା ଆଉ ତୋମ ହଜବେଣ୍ଡ କେତେବେଳେ ଆସ ସନ୍ତି
ହେ ସେଇ ଦଶଟା।
ଏମିତି
ସେ ଯେ ଯାଆନ୍ତି ବାରଟା ହେଇଯାଏ ନା, ଗଲା ବେଳକୁ ବାରଟା।
ଉଁ, ହୁଁ। ଆଉ ଶୋଉ ଶୋଉ ସୋ ତାହେଲେ ବାରଟା ରାତି ହଉଥିବ ଆଉ।
ହଁ ସେ ଆସିଲା ବେଳକୁ ସାଢେ ଦଶଟା ଉପରେ ହେଇଯାଏ, ଶୋଇାଲୃବେଳକୁ ବାରଟା।
ଉଠ?
ଓ ଆଗରୁ ଜଲଦି ଉଠିଯାଉଥିଲେ, ଏବେ ଛଅଟା ହେଇଯାଉଛି।
ହଁ ଗୁ-କଣ କରିବ ଉଠିକିନା ଶୁଅ ଟିକେ ଘରେ। ତମେ ତ ଅଧିକ ଲୋକ ଥିଲେ।
ଏବେ ପଳେଇ ଆସଛି ଆମ ଘରେ ଥିଲା ବେଳେ ଲେଟରେ ଉଠେ।
ମୁଁ ଆମ ଘରେ ଥିଲାବେଳେ ଲେଟ ଉଠେ ମାମୁଁ ଘରେ ଜଲଦି ଉଠିବାକୁ ପଡ଼େ କୋଚିଂ ଥାଏ କଲେଜ ଥାଏ ପୁଣି କାମ ଯିବି ଯିବା ଆସିବା ପାଇଁ ମତେ ଘଣ୍ଟେ ଲାଗେ।
ହଁ ଯେତେହେଲେ ନିଜ ଘର ନିଜ ଘର। ମୁଁ କହେ ଯାଅ ବୁଲି ଆସ। ଯେତେ ଯାହା ହେଲେ ବି ନିଜ ଘରେ ଶାନ୍ତି ।
ଏତେ ବର୍ଷ ରହିଲା ପରେ ଆଉ କୋଉଠି କି ଭଲ ଲାଗିବ।
ମୋର ମାନେ ଜାଣିଛ ଶାଶୁଘରେ ଯେତେବେଳେ ମାନେ ପିରିୟଡ଼ସ୍ ପିରିୟଡ଼ସ୍ ମାନେ ଥାଏ ହେଲା।
ହୁଁ ହୁଁ ମାନେ କଣ?
ଛୁଆଁ ଛୁଇଁ ଛୁଆଁ ଛୁଇଁ ବାରଣ ରୋଷେଇ ଘରକୁ ଯିବନି।
ଭଲ କଥା ରୋଷେଇ ଘରକୁ ଯିବନି। ତମେ ଆରାମ ସେ ଶୋଇବ ସେ।
ହଉ ହଉ। ଗଲା ପରେ ଆମ ଘରକୁ ପଳଉଛି ଆମ ଘର ପାଖ ନା ଦଶ କିଲୋମିଟର ତ ତିନି ଦିନ ରହିଯିବି ଚାରିଦିନି ଦିନ ଆସିବି। ସେଇଟା ଭଲ ହଁ।
କି କିଚେନ୍ ଭିତରକୁ ଯାଇପାରିବନି ମୁଣ୍ଡ ଧୋଇକି ଯିବ।
ଯା କାମ କରିବ ଚାରି ଦିନରେ। ହେ ଭଲ କଥା।
ହ ତମ ଜୀବନ ସାରା ସେଇଆ କହୁଛ। ୁ
ହ ମାନେ ତମେ ବାହାରୁ ଆଣିକି କର କି ହଜବେଣ୍ଡ ରୋଷେଇ କରନ୍ତୁ କିନ୍ତୁ ତମେ କରିବନି।
ସେ ଟାଇମ ରେ କିଏ କରନ୍ତି?
ଶାଶୁ ଶାଶୁ। ଆଉ ହଜ୍ ପୁଣି ଥିଲେ। ସମସ୍ତେ ସମସ୍ତେ। ମାନେ ଅଙ୍କ ସମ୍ ଆଙ୍କର ତ ସମସ୍ତେ ମାନେ ବ୍ରହମପୁର ସାଇଡ ସମସ୍ତେ ସେ
ଭଲ ତିନି ଦିନ ଛୁ ଛୁଟି। ମୁଁ ତ କହିଥିଲି ମୋର ଚାରି ଦିନ ହଉଛି।
ଗୋଟେ ନାଇଁ ଚାରି ଦିନ ନାଇଁ ଚାରି ତିନି ଦିନ ମୁଣ୍ଡ ସଫା କରିଦବ ଯଦି ତାହେଲେ ସରଲା ଆଉ ସେ ବହୁତ ମାନେ ବେଡରେ ଶୋଇବନି ହେଲା।
ଆଉ
ହଁ ମୁଁ ଶୋଉଚି।
ଆଉ ଶୋଇ ବେଡରେ କଣ ଶୋଇବନି ଆଉ ପାଗଳ ନା କଣ?
ସେୟା ବା ତାପରେ ରୋଷେଇ ଘରେ ତ ପଶିବନି ସେଇଟା ଭଲ କଥା ପାଣି ଯଦି ଥିବ ଅନ୍ୟମାନେ ବି ପାଣି ପାଣି ଛୁଇଁବନି ଆମର ଡାଇନିଂ ଟେବୁଲକୁ ତ ଛୁଇଁବନି। ଖାଇବା ଜିନିଷ ରଖା ହେଇଥିବ ସବୁ ବା।
ଇଏ କି କଥା।
ହୁଁ ସେଥିପାଇଁ ମୁଁ କଣ କରେନି ଯୋଉ ସବୁ ପରେ ପଳାଏ ସିଆଡେ ଭଲ ସବୁଠୁ।
ଘରେ ତମର କିଛି ନାହିଁ ତମ ଘର ବରମ୍
ନା ନା ଆମର ନୁହଁ ନୟାଗଡ଼। ଆମର ନୟାଗଡ଼। କାମର କିଛି ନାହିଁ।
ଏ ଏତେ ଦୁଇ ହଜାର ଛବିଶ ରେ ଯଦି ଏଇଗୁଡା ସବୁ ମାନିବୁ ଆଉ ଚଳି ହବନି।
ଗୋଟେ ଆଡୁ ଭଲ ଯେ କିନ୍ତୁ ରେଷ୍ଟ।
ହଁ କିନ୍ତୁ ଦେଖ ରେଷ୍ଟ ଯଦି ଗୋଟେ ଥାଆନ୍ତା କି ହଁ ଆମକୁ ରେଷ୍ଟ ପାଇଁ ତମକୁ ମନା କରା ହଉଛି ତାହେଲେ ଖ
ହଁ ସେଇଟା ବି ଠିକ କହିଲି ମୁଁ ଶୋଉଛି ଆଜି ଗ୍ରିଲ୍ ଫିଲ ତାଲା ପକେଇବି ଏମିତି କିଛି ନାଇଁ ସେ କହନ୍ତି ସମୟ ଶୋଇବାକୁ।
ଯୋଉ ତମର କାଟେ କିନ୍ତୁ ପିରିୟଡ଼ସ ବେଳେ ଅଧିକ?
ହଁ ପେଟ କାଟେ ଏଇ ଏଇ ଥର ମୋ କାଟିନି ଏବେ ମାନେ ମୋର ଆଜି ପାଞ୍ଚ ଛଅ ଦିନ ଏଇଥର ଜମା କାଟିନି ନହେଲେ ବହୁତ ପେନ୍ ହୁଏ। ମାନେ ହେବା ପୂର୍ବରୁ ବେଶୀ ପେନ୍ ହବ ମାନେ ଚାରି ପାଞ୍ଚ ଦିନ ପେନ୍ ହେଲା ପରେ ଯାଇକି ପିରିୟଡସ ହବ ସେ। ସେଟା ବେଶୀ ପ୍ରୋ ଟେନସନ ଲାଗେ କାମ
ମୋର ତ ପାଞ୍ଚ ଛଅ ଦିନ ପୂର୍ବରୁ ମତେ ଜଣା ପଡିଯିବ ମୋର କେବେ କେତବଳେ ପିରିୟଡସ ହେଇପାରେ?
ହଁ ମୋର ବା ସେଇ ଚାରି ପାଞ୍ଚ ଦିନ ମାନେ କାମ କରୁଥିବି ଆଡୁ କାଟୁଥିବ ପଚାଶ ଥର ଯାଇକି ଚେକ୍ କରୁଥିବି ହେଲା ନା ନାଇଁ?
ମୁଁ ତ ମାନେ ବହୁତ କାଟିଲେ ମୁଁ ପ୍ୟାଡ ପିନ୍ଧିଦିଏ ମୁଁ କହେ କାଇଁ ବେକାରଟାରେ କଣ ହବ ପାସ୍ ନା।
ହୁଁ ହୁଁ।
ଯେତେବଳେ ହବ ହବ।
ହୁଁ ହୁଁ।
ଗାଧେଇବାକୁ ଯୋଉ କୁହନ୍ତି ମୋତେ ବହୁତ ଚିଡି ଲାଗେ ମୁଣ୍ଡ
ହଁ ସେଟା ତ। ତେଲ ଫେଲ ଯଦି ଲଗେଇଥିବ ତ ବେଶୀ ଇେରିଟେଟ୍ ଲାଗିବ।ସେ ଉଁ ତେଲ ଲଗେଇ ଦେଇଥି, ମୋ ଶ୍ୱଶୁର ବହୁତ ଭଲ ମାନେ ସପୋର୍ଟିଭ୍ ଶାଶୁଙ୍କଠୁ ଶଶୁର ବହୁତ ସପୋର୍ଟିଭ୍। ମୋ ଶଶୁର ଉଠିଲା ବେଳକୁ ମୁଁ ଘର ଓଳେଇ ଦେଇଥିବେ ଘର ସବୁଦିନ ମୁଁ ସକାଳୁ ଉଠିଲା ବେଳକୁ ଘର ଫର ଓଳେଇ ଦେଇଥିବେ।
ହଁ ଯାହା ହଉ ଟିକେ ଆଉ ଛୁଆ ପୁଣି ସମ୍ଭାଳୁଛ ନା।
ହଁ ଆଗରୁ ମିଶିକି ଓଳଉ ଏବେ ଏବେ ସେ ଓଳେଇ ଦେବେ।
ହଁ ଛୁଆ ଟା ଅଛି।
ଶାଶୁ ଟିକେ ଷ୍ଟ୍ରିକ୍ଟ ଆଉ।
ଥାଆନ୍ତି ଗୋଟେ ଗୋଟେ ଶାଶୁ କେତେ ଦିନ ପରେ ଠିକ ହେଇଯିବ। ଇଏ ହେଇଗଲା ଆଉ ଟାଇମ୍ ରଖୁଛି, ହଁ।